ହେଲୋ।
ହାଲୋ। ଶୁଭ ସନ୍ଦ୍ୟା ମୁଁ ବସିଛି ଆଉ। ଆଉ ଆପଣ କଣ କରୁଛନ୍ତି? ଆଜ୍ଞା।
ଖାଇବା ପିଇବା କଣ ହେଲା?
ଖାଇବା ପିଇବା ହଉଛି ପିଠା ହେଇଛି ଆମର ଆଜି ଆଉ।
କି ପିଠା ଚକୁଳି ପିଠା ନା ଆଉ।
ନାଇଁ ନାଇଁ ମଣ୍ଡା ପିଠା।
ସେ କଣ ଯୋଉ ଛେନା ନଡିଆ ପୁର ନା ଆଳୁ?
ଖାଲି ନଡିଆରେ।
ଆଛା।
ଆଜ୍ଞା ନା ନା ମା କରିଚନ୍ତି।
ଉ ମାନେ ସିଜା କରିଚନ୍ତି ନା ଛଣା?
ଛଣା ସୁଜି ରେ ନଡ଼ିଆ ଦେଇକି ହେଇକି ହେଇଚି ଛଣା ହେଇଚି। ଆଜ୍ଞା।
ଆଉ ରାତିରେ ଛୁଆ ମାନେ ବି ସେଇଆକୁ ଖାଇଦେବେ ନାଇଁ।
ନା ନା ମୋ ପୁଅ ହଉଚି ରୁଟି ଖାଇବ।
ଆଛା।
ପୁଅ ପାଇଁ ରୁ ପୁଅ କୁ ସାଢେ ତିନି ବର୍ଷ। ଆଛା ଆଉ ଆପଣଙ୍କର ରୋ
ଖାଇ ପାରିବନି।
ନା ଖାଇପାରିବନି ତାପରେ ମୁଁ ତାକୁ ରାତିରେ କୌଣସି ଏଣ ଶୁଣୁ ଦେତେ ପସନ୍ଦ କରେନି ଆଉ।
ହଁ କାଳେ ଦେହ ଫେଅ ଖରାପ ହବ।
ଆଜ୍ଞା, ତାପରେ ଏବେ ହଉଛି ମୁଁ ମୋ ବା ପ ଘରେ ଅଛି, ହୁଁ ତ ଏଠୁ ଫେରେ ଯିବାର ଅଛି ଆମ ମତେ ଆଉ ଅଳ୍ପ ଦିନରେ ଶାଶୁ ଶାଶୁ ଘରକୁ। ତ ଫେରେ ଦେହ ଫେଅ ଖରାପ ହେଲେ ଫେରେ କେତେ କଥା କଣ ଶୁଣିତେ ପଡିବ। ଯେ ଏଇନା ଜଗିଯିବା କଥା ଛୁଆକୁ ନେଇକି ଆଉ। ଆଜ୍ଞା ଆଉ ଆପଣ ଏବେ ରୋଷେଇ କରି ସାରଲେଣି?
ନାଇଁ ନାଇଁ ରୋଷେଇ କରିନି ଆରମ୍ଭ କରିବି ଆଉ।
ଆଜ୍ଞା ର
ରୁଟି କରିବି, ଆ ରୁଟି କରିବି।
ଆଜ୍ଞା।
ଆଉ ପୁଅକୁ ଯଦି ହବ ରୁଟି କ୍ଷୀର ଖୁଆଇଦେବି ଆଉ।
ଆଚ୍ଛା ଆଉ ଆପଣ ଏବେ ଆପଣ କଣ ଖାଇବେ?
ମୁଁ ବି ରୁଟି କରିବି, ଭଜା ଅଛି ଉଁ ଛୋଟ ଛୁଆ ଟା ତ ବାର ବାର ମତେ ରୋଷେଇବାସ କରେଇ ଦଉନି। ମୁଁ ଆଜି ଗାଧୁଆଳେ ଅଧିକା ଭଜା ଭାଜି ଦେଇଥିଲି ରଖିଦେଇଚି ଖାଇଦେବି ଆଉ। ପୁଅ।
କେତେ ବର୍ଷର?
ଦେଢ଼ ବର୍ଷ ତାକୁ।
ଆପଣଙ୍କୁ ବହୁତ ହଇରାଣ ହେଇତେ ପଡୁଥିବ ଆଉ।
ହଁ।
ଆପଣ ଆଜ୍ଞା।
ଘରେ ଆଉ କିଏ କିଏ ଅଛନ୍ତି ଏବେ?
ଘରେ ବାପ ଘରେ ହେଲା ମା ଆଉ ଭାଇ।
ହୁଁ।
ଆଉ ଶାଶୁ ଘରେ ଶ୍ୱଶୁର ଶାଶୁ ଯା ନ ନଣନ୍ଦ ମ୍ୟାରେଡ। ଆଉ ଦେଢଶୁର ଆମ ମୋର ଗୋଟେ ହଉଛି ଯାଙ୍କର ଗୋଟେ ଛୋଟ ଝିଅ ପାଞ୍ଚ ବର୍ଷର ଝିଅ। ଆମ ହଜବେଣ୍ଡ ଆଉ ମୋ ପୁଅ ମୁଁ ଆଉ।
ଆଛା ବଡ ଫ୍ୟାମିଲି ଆଉ।
ଆଜ୍ଞା ଆଉ।
ଆଉ ଗାଧୁଆଳେ କଣ ଖାଇବା ପିଇବା ବନେଇଥିଲେ?
ଗାଧୁଆଳେ ହେଇଥିଲା ଏଇ ଯୋଉ ଡାଲି ମାନେ ଯୋଉ କୋଳଥ ଡାଲି ଯୋଉ ଆମ୍ବୁଲ ଦେଇକି ଚିନି ଦେଇକି ହୁଏନି, ସେ ଡାଲି ପୋଟଳ ଆଳୁ କଷା ଆ, ଶାଗ ଭଜା, ଆଳୁ ଭର୍ତ୍ତା, ଏଇଟା।
କେମିତି ବନେଇଥିଲେ?
ପୋଟଳ ଆଳୁ କଷା ହଉଚି, ପ୍ରଥମେ ପୋଟ, ମାନେ କରେଇରେ ତେଲ, ତରିଟାକୁ ବସେଇବା, ବସେଇକି ତେଲ ଟିକେ ଦେଇକି, ତେଲ ଗରମ ହେଲେ, ପୋଟଲ ଟା ପକେଇକି ଭାଜିବା ହେଲା। ପୋଟଲ ଟା ଭା ଲାଲ ହେଇଗଲା ପରେ, ଆଳୁ ଟାକୁ ଦେଇକି ଆଉ ଟିକେ ଭା, ମାନେ ଆଳୁ ଟା ବି ଟିକେ ଭାଜି ଜିଆ ଆଳୁ ଟା, କାରଣ ଭାଜି ହେଲେ ଭଲ ଲାଗିବ। ତାକୁ ସିଝେଇ କଲେ ଭଲ ଏତେ ଭଲ, ଏତେ ଭଲ ଲାଗେନି, ନାଇଁ ଆଳୁ ଟାକୁ ଭାଜିଦବା, ଭାଜି ଦେଇକି ତାପରେ, ପିଆଜ ରସୁଣ ଅଦା ତାକୁ ଗ୍ରାଇଣ୍ଡିଙ୍ଗ କରି
ହୁଁ।
ତେଲ, ଆଉ ଟିକେ ତେଲ ଦେଇକି, ତାକୁ ହଉଛି ଟିକେ କଟା ପିଆଜ ଦବା। ଦେଇକି, ପିଆଜ ଟା ଟିକେ ଲାଲ ହେଲା ବେଳକୁ ୟାକୁ ଦବା। ହଉଛି ମସଲା ଦବା। ମସଲା କୁ ଭଲ ସେ, କ ସେଇବା, ଲୁଣ ଲଙ୍କା ହଳଦୀ ଆଉ ଗରମ ମସଲା ଗୁଣ୍ଡ। ଟିକେ ଦେଇକି, ଭଲସେ କସିବା। ସେ ଟିକେ କ, କସିଆଇଲା ବେଳୁକୁ, ପୋଟଳ ଆଳୁ ଦବା। ଆଉ ସେଥିରେ ଟି ଶ୍ଲାଇଟ୍ ପାଣି ଦବା। ସେ ଟିକେ ହେଇଗଲେ ହବ ଆଉ।
ଆଚ୍ଛା।
ଆଜ୍ଞା।
ଶାଗ, କୋଉ ଶାଗ ଭଜା କରିଥିଲେ ଆଜି? ଶାଗ କୋଉ ଶାଗ ଭଜା କରିଥିଲେ?
ଆ ହଉଛି, ଶାଗ ହଉଛି ସୁୂଜନା ଶାଗ।
ଆଚ୍ଛା, ସଜନା ଶାଗ। ଖାଲି ଭାଜି ଚୁଲି ନା, କଣ ପନିପରିବା ଦେବେ ଭାଜଥିଲେ।
ନା, ମୁଁ ଭାଜି ନଥିଲି। ମା ଭାଜିଥିଲା। ମୁଁ ଖା
ହୁଁ।
ଏଇନା, ବାପ ଘରେ ଅଛି ଆଉ। ତ, ସେମାନେ ନା ରୋଷେଇ କରିଦଉଚନ୍ତି। ମୁଁ ଖାଇ ଦଉଚି।
ହୁଁ। ଶଶୁ ଘର ଗଲେ କରିବେ ଆଉ।
ଆଜ୍ଞା। ଆ, ଶାଶୁ
ମୁଁ ବନେଇଥିଲି, ଲାଉ ପୋଡ ପିଠା ଆଜି ସଖାଳେ।
ଲାଉ ର ପୋଡ ପିଠା।
ହୁଁ।
କେମିତି କଣ କରିଥିଲେ? ସେଇଟା କୁହନ୍ତୁ। ଫାଷ୍ଟ ଟାଇମ ଶୁଣିଲି।
ଆ ହେଁ ହେଁ ନାଇଁ, ନାଇଁ। ଲାଉ ରେ ପୋଡ ପିଠା ବହୁତ ଭଲ ବନେ। ନରମ ବି ବନେ। ଫାଷ୍ଟେ, ଚାଉଳ କୁ ଅଳ୍ପ ଚାଉଳ, ଦି ଆଞ୍ଜୁଳା ଖଣ୍ଡେ ଚାଉଳ ହବ। ତାକୁ ମୁଁ, ବତୁରେଇ ଦେଇଥିଲି। ଚାଉଳ ବତୁରାଇଲା ବେଳେ, ପ୍ରେସର ରେ ସିଟିି ଦେଇ ଦେଇ ଥିଲେ। ଲାଉ ଗୋଟେ କାଟିକି, ଦିଟା ସିଟି ଦେଇଥିଲି। ଛୋଟ, ଛୋଟ କାଟିକି।
ଆଜ୍ଞା।
ତାପରେ ସବୁ କାମ, ଦାମ ସାରି। ନଅଟା ବେଳକୁ, ଚାଉଳ, ଆଉ ଲାାଉଳକୁ, ବାଟିଦେଲି, ମିଶେଇକି।
ଆଜ୍ଞା।
ବାଟି ଦେଇକି, ପୁରା ଆଣ ବଟା କରିଦେଲି। ତାପରେ ସେଇଥିରେ, ଟିକେ ଇଲାଇଚି ପାଉଡର, ଟିକେ ଗୁଜୁରାତି, ଆଉ ଯା କାଜୁ ଟିକେ, କିସମିସ୍ ଟିକେ, ବାଦାମ ଟିକେ, ନଡିଆ ଟିକେ, ସବୁ ପକେଇଦେଲି। ତାପରେ, ସେଇ ଆଣା ଟା କୁ ଜନ୍ତିଦେଲି। ତ ମାନେ କଡେଇ ବ ଟିକେ ଘିଆ ଟିକେ ଦେଇକି। ଜନ୍ତି ଦେଇକି, ତାପରେ ତାକୁ ଆଉ ଗୋଟେ ଜାଗାରେ କଦଳୀ ପତ୍ର ଟିକେ ଦେଇ, ଘିଅ ଟିକେ ଦେଇ ଜନ୍ତୁଣୀକୁ ଦେଇକି, କୋଡିଏ ମିନିଟ ଖଣ୍ଡେ ବସେଇଦଲି। ତାପରେ ଦଶ ମିନିଟ ଗ୍ୟାସ ବନ୍ଦ କରିଦେଲି। ଟିକେ ବାମ୍ଫ ବୁଲିଗଲା। ତାପରେ ପୁଣି ଆର ପଟ ଟାକୁ ଓଲଟେଇକି ଦଶ ମିନିଟ ବସେଇଦେଲି। ଲାଉ ପୋଡ ପିଠା ଟା ବୋ ବହୁତ ଟେଷ୍ଟ ଲାଗେ। ବହୁତ ସୁନ୍ଦର ଲାଗେ। ତାର ଗୋଟେ ମାନେ ବାସ୍ନା ହି ଅଲଗା ଆସେ। ବହୁତ ବଢିଆ ଲାଗେ।
ଆଜ୍ଞା। ମୁଁ ତ କେବେ ଜାଣି ନାହିଁ। ଆଜି ଆପଣଙ୍କ ଠାରୁ ଜାଣିକି ମତେ ଖୁସି ଲାଗିଲା। ଯାହା ହଉ ଦିନେ ତ ନିହାତି ଦିନେ ଟ୍ରାଏ କରିମି ଲାଉ ପିଠା।
ହୁଁ ଆଉ ଲାଉ ପିଠା ବହୁତ ସୁନ୍ଦର ଲାଗେ। ବହୁତ ସୁନ୍ଦର ଲାଗେ।
ଆଛା। ମୁଁ କେବେ ଟ୍ରା ନା ଯାହା ହଉ ଆପଣଙ୍କ କଥା ନିହାତି ମୁଁ ଥରେ ଶାଶୁ ଘରକୁ ଗଲେ ଟ୍ରାଏ କରିବି।
ହଁ ବହୁତ ଇ ଜି। ତାର ଯେମିତି ସବୁ ଅଲଗା ପୋଡପିଠା ବନଉଛନ୍ତି। ସେମିତି ପୁରା ସହଜ।
ମତେ ପିଠାପଣା ଉପରେ ଏତେ ନଲେଜ ନାହିଁ। କିନ୍ତୁ ଓଭରଲ୍ ଜାଣିଲେ ମାନେ ଶୁଣିଲେ ତ ମତେ ଇଣ୍ଟରେଷ୍ଟ ହୁଏ। ଏଇ ଜିନିଷଟା କରିବା ପଡିିଯିବୁ। ଆଜ୍ଞା ହଁ
ପିଠା ପିଠା ଜିନିଷ ଥରେ ବନେଇଲେ ଆଉ ମାନେ ଅଭ୍ୟାସ ପଡିଗଲେ ହେ ହେଇଯିବ।
ଆଜ୍ଞା। ଆଜ୍ଞା। ଶାଶୁ ଘରେ ଉ ଶାଶ ମାନେ ଶାଶୁ କରିଦିଅନ୍ତି। ନା ତ ମୋ ଉପରେ ତ ଆସିନି। କିନ୍ତୁ ଯେ ଯେତେବେଳେ ବି ଯୋଉ
ସେ କରିଦିଅନ୍ତି।
ଆଜ୍ଞା।
ହମ୍
ଆଉ ପାପ ଘର କୁ ଆହିଲେ। ମାଁ ତ ସବୁ କରିଦିଅନ୍ତି। ହଁ କିନ୍ତୁ ଜଣଙ୍କ ପାଖରୁ ଶୁଣିଲେ ଇଣ୍ଟରେଷ୍ଟ ହୁଏ ସେଟା କରିବା ପାଇଁ।
ମତେ ପିଠା ପିଠି ବହୁତ ପସନ୍ଦ। ସବୁବେଳେ ମତେ ପିଠା ମୁଁ ପ୍ରଥମରୁ ଯେବେ ଆଉ ପିଠା ବେନେଇଲି ବନେଇ ପାରିଲି। ମତେ ମୋର ଏ ଜନ୍ତଣି ଟା ଜନ୍ତି ବାରଥିଲା। ମୁଁ ଜନ୍ତି ପାରିଲିନି। ତାକୁ ସେମିତି ବସେଇଦେଲି ସେ ଚାରିଆଡ ପୋଡିଗଲା। ମଝି ପୁରା ପାଣି ରହିଗଲା। କିନ୍ତୁ ଯେତେବେଳେ ତାକୁ ଏଥର ଜନ୍ତି କିି କଲି। ସେଇଟା ପୁରା ପ୍ରପୋର ବନିଥିଲା। ଏଇଠି ଦି ତିନି ଜଣଙ୍କ ଘରେ ବି ଦେଲି। ଟିକେ ଭଲ ଯ ଜିନିଷ ବନେଇଲେ ଇଚ୍ଛା ହୁଏ ଟିକେ ସମସ୍ତଙ୍କୁ ଦବା ପାଇଁ।
ଆଜ୍ଞା। ଆଜ୍ଞା। ଆପଣ ଜଏଣ୍ଟ ଫ୍ୟାମିଲି ରହୁଛନ୍ତି ନା?
ଜଏଣ୍ଟ ଫାମିଲି ନୁହଁ। ମୁଁ ମୋ ସ୍ଵାମୀ, ମୋ ପୁଅ ଆଉ ମୋ ଶାଶୁ ରହୁଛନ୍ତି ଗାଁ ରେ।
ଆଜ୍ଞା। ଆପଣଙ୍କ ଶାଶୁଘର କୋଉଠି? ଆଜ୍ଞା। ଆଜ୍ଞା। ଆପଣ ସ୍ୱାମୀ ବୋଧେ ଜବ୍ କରୁଛନ୍ତି। ସେଥିପାଇଁ ବାହାରେ ରହିଛନ୍ତି।
ଆ ନାଇଁ ସେ ରହିଲେଣି ଦଶ ବର୍ଷ ହବ ଏଠି ଭୁବନେଶ୍ଵରରେ। ପୂଜା ପାଠ କରନ୍ତି। ବ୍ରାହ୍ମଣ। ମନ୍ଦିରରେ ଥିଲେ। ତ ଆରମ୍ଭରୁ ଆମେ ରହିଯାଇଛୁ, ରହିଯାଇଛୁ ଆଉ।
ଆଜ୍ଞା। ଆଉ ଆପଣଙ୍କ ଦେହ ଭଲ ସବୁ ଅଛି।
ହଁ ହଁ ଦେହପା ସବୁ ଭଲ ଅଛି। ଆଉ ଲାଉ ପୋଡ ପିଠା ସହ କ୍ଷୀର ପୋଡ ପିଠା ବି ଆହୁରି ସହଜ। ଆଉ
କ୍ଷୀର ପୋଡ ପିଠା ସେଇଟା ରେସିଟା ପ୍ରାଇ ୟୁଟ୍ୟୁବ ରେ ଜାଣି ଛି କରି ତ ନାହିଁ କେବେ ବି ହେଲା କିହନ୍ତ ଆପଣ ତ ଜାଣିଛନ୍ତି ଭଲ ନଲେଜ ପିଠା ଉପରେ ଆପଣଙ୍କର ବହୁତ ଭଲ ଅଛି କୁହନ୍ତୁ ଟିକେ।
କ୍ଷୀରି ସେମିତି ଚାଉଳ ଆପଣଙ୍କ ଅଞ୍ଜିଲରେ ଦିଟା ଅଞ୍ଜଳୀ ମତ ଚାଉଳ ବତୁରେଇ ଦେବେ। ଚାଉଳ ବତୁରି ଗଲା ପରେ ଆଣ ସେ ଗୋଟେ ଗୋଟେ ଗ୍ଲାସ କ୍ଷୀରରେ ଚାଉଳକୁ ମାନେ ଯେତିକି ଦରକାର ଚାଉଳରେ ବାଟି ହବା ଭଳିଆ ଟିକେ ପତଲା ପ ତଲାଵାଲା କରିବେ ଯେମିତି ଚକୁଳି ପି ର ବେଟର ବନଉଛନ୍ତି ତା ପରେ ଆଉ ଟିକେ ପତଳା କରିବେ କ୍ଷୀର ଟା ଦେଇକି ବାଟିଦେବେ। ବାଟି ସରିଲା ପରେ ତାକୁ କଣ କରିବେ ନା ନା ତା ଦେହରେ ସେଇ ଯୋଉ ବଟା ଟାକୁ ଗ୍ୟାସ୍ ବସେଇ ଦେଇକି କଢେଇରେ ଘିଅ ଟିକେ ଦେଇଦେବେ ଘିଅ ଟିକେ ଦେଇକି ତାପରେ କଣ କରିବେ ନା ଆଉ ଟିକେ କ୍ଷୀର ଦେବେ। ମାନେ ଆଉରି ଦି ଗ୍ଲାସ ପରିକା କ୍ଷୀର ଦେବେ। କ୍ଷୀର ଦେଇ କି ତାକୁ ଅ ଜନ୍ତେଇବେ ଯେମିତି ସୁଜି ଜନ୍ତା ହଉଛି।
ଆଜ୍ଞା।
ସେମିତି ଜନ୍ତେଇବେ ମାନେ ଜନ୍ତେଇଲା ବେଳକୁ ଯେତେବେଳେ ପତଳା ପାତାଳ ଦେଖା ଖା ପାଣି ଦେହରେ ମିଶେଇ ଦେବେ ମିଠା ଯାହା ଦେଇ ଚିନି ମୁଁ ଗୁଡ ଆଉ ସବୁ ଯାହା ଯଦି ନଡିଆ ପକେଇ ଦେବେ ମିଶେଇଦବେ ଟିକେ।
ଆଜ୍ଞା।
ମିସେଇ ଦେଲା ପରେ ସେ ଲେଚି ପାଉଡର ଟିକେ ପକେଇଦେବେ ତାର ବାସ୍ନା ଟା ଭଲ ଆସିବ।
ଆଜ୍ଞା।
ତାକୁ ପକେଇ ଦେଇଛି ପୁଣି ତାକୁ ଜନ୍ତି ଦେବେ ଜନ୍ତି ଦେଲେ ଭଲ। ଜନ୍ତି ଦେଲା ପରେ ତାକୁ କଣ କରିବା ନା ମୁଁ ପୁଣି ଓ କଢେଇ ବସେ। କଡେଇ ବସେଇକି ଗାମୁଚ ଭଲ ଗାମୁଥାନ୍ତେ ଦେଲାବେଳେ ପୁଣି ଆ ଆଉ ଗୋଟେ ପ୍ୟାନ ନେଇ କଦଳୀ ପତ୍ର ଦେଇ ଟିକେ ଘିଅ ଦେଇଦବେ ଘିଅ ଦେଇ ଦେଇେଇକି ତାକୁ ହଁ ପୁଣି ଦାବି ଦେବେ ଦାବି ଦେଇକି ହାତ ଘରେ ପାଣି ଟିକେ ଦେଇକି ଚାବି ଦେଇବେ ପିଠା ଟାକୁ ଗୋଟେ ଜିନିଷଟାରେ ଘୋଡେଇ ଦେବେ ତାକୁ ଘୋଡେଇ ଦେଇ କୋଡିଏ ମିନିଟ ବସେଇ ଦେବେ। ଏପଟ ସେପଟ ଲଉଟେଇକି ଆଉ ଦଶ ମିନିଟ ବସେଇଦେବେ ବଢିଆ ପିଠା ବନିଯିବ।
ଆପଣଙ୍କର ଆକଚୁଆଲି ପିଠା ଉପରେ ବଢିଆ ନଲେଜ ଅଛି। ଥାଙ୍କୟୁ ମତେ ଏତେ ଭଲ ସଜେ ଚନ୍ଦା ଘରେ ପିଠା ଉପରେ ହୁଁ।
ମୁଁ ଆଉ ଗୋଟେ ଶୁଣିଛି ଏପଟେ ଖାଆନ୍ତି ଆପଣ ଜାଣିଥିବେ ମୁ ବି ତଲଉ ପିଠା ଜାଣିଛନ୍ତି? ପଲଉ ନୁହଁ ତଲଉ ତଲଉ
ତଲଉ ପିଠା ନାହିଁ କେବେ ଶୁଣିବି ନାହିଁ।
ହଁ ମୁଁ ଏବେ ଭୁବନେଶ୍ୱରରେ ଆସିକି ଫାଷ୍ଟ ଶୁଣିଲି ଏପଟେ ବି ନୟାଗଡ଼ ପଟରେ ତଲଉ ପିଠା ବନାନ୍ତି।
ଆଜ୍ଞା ମୁଁ ଆପଣଙ୍କୁ ଗୋଟେ ମିନିଟ୍ ପରେ କଲ୍ କରୁଛି ସାଙ୍ଗେ ଆଜ୍ଞା ଆଜ୍ଞା।